ଓ
ହାଲୋ। କିଛି ନାହିଁ ଏଇନା ବୁଲାବୁଲି ଚାଲିଚି ଟିକେ ବର୍ଷାରେ ଆଉ। ହୁଁ। ହଁ ବର୍ଷା ହଉଚି। ହଁ ବା କଣ କରିବା ବର୍ଷା ଦିନ ଆଉ। କଣ ଖାଇଥିଲ ସାଧା। ଏଇ କିଛି ନାହିଁମ ଭାତ ଦିଟା ଆଉ ଆଳୁ ଭଜା ଡାଲି।
ଓ ହୋ। ଆଉ କଣ କୁହ?
ମୋ ଅବଡ଼ା ହଁ କହୁନା?
ଆଉ କଣ କେମିତି ଏବେ ରଥଯାତ୍ରା ଆସୁଛି କଣ କେମିତି କୁହ ତା ବିକ୍ଷୟରେ କୁହ ସେ ତମ ଗାଁରେ କେମତି କଣ ହୁଏ?
ଆମ ଗାଁରେ ରଥଯାତ୍ରା କାଠ ବାଠ ଆଣିକି ତାପରେ ତାକୁ କାଟିକି ତାକୁ ଭଲ ସାଇଜ ରେ ଆଗ ତାକୁ କାଟନ୍ତି।
ହୁଁ।
ତାପରେ ମିସ୍ତ୍ରୀ ଆସନ୍ତି ତିଆରି କରିବା ପାଇଁ।
ବଡ କର ନା ଛୋଟ।
ନାଇଁ ବେଶୀ ବଡ ନୁହଁ କି ବେଶୀ ଛୋଟ ନୁହଁ
ମିଡିଅମ୍ ଆଉ। ଓହୋ।
ଏବେ ତ ଚାଲିଛି କଲର କାମ କଲର ହେଲେ ଯାଇ ସରିବ ଆଉ।
ଓହୋ। ହଁ ଏଆଡେ ହଉଛି। ୟଆଡେ ହଉଛି ଛୋଟ ପିଲା କରୁଛନ୍ତି ବଡ କରୁନାହାନ୍ତି ଆଉ।
ଆଚ୍ଛା।
ଆଉ ଗଣେଶ ପୂଜା ଏବେ ଆଇଲାଣି କଣ କେମତି କୁହ।
ହଁ ଗଣେଶ ପୂଜା ପାଇଁ ତ ଏଭଳି ଡିଜେ ବୁକିଂ ଚାଲିଲାଣି ଆମର ତ ଆଜିଠୁ ଆଉ।
ହୁଁ କେତେ କଣ ଭୋଗ ଫୋଗ ସବୁ ଆଣିଛ?
ଭୋଗ ତ ଆସିବ କହୁଛନ୍ତି କାଳି। ଦିଟା ଗାଁ ଯେମିତି ଖାଇବେ ସେ ଅନୁସାରେ ହବ ଆସିବ।
କେତେ କଣ ଚାନ୍ଦା ଫାନ୍ଦା କରୁଛ ସବୁ?
ଚାନ୍ଦା ଜଣକା କୋଡିଏ ହଜାର ଟଙ୍କା କରିଛନ୍ତି।
ଜଣକା କୋଡିଏ ହଜାର।
ହଁ ପା।
ଓହୋ। ଓ ହଉ ଆଉ ଡିଜେ ଫିଜେ କଣ ଆଣୁଛ ଡିଜେ
ହଁ ଡିଜେ ଏ ପାଳି ଆସୁଛି ଆମର।
ଓ ହୋ। ଆଉ ଭଲ ଡିଜେ ବାଜା ଆଣୁଛ ଆଉ।
ହଁ ସେଇ ତ ଆଉ।
ଆଉ ତମ ଗାଁ ରେ କେତେ ଜାଗାରେ କଣ ଗଣେଶ ପୂଜା ହୁଏ?
ଆମ ଗାଁରେ ଚାଳିଶ ଜାଗାରେ ହୁଏ।
ଚାଲିଶ ଜାଗାରେ ହୁଏ? ଆଉ କଣ କୁହ?
ହଉ ତମର ସ୍କୁଲ ସବୁ ପାଠ ପଢା ସାରିଲାଣି ନା ଏବେ କୁଆଡେ ଯାଉ ପଢିବା ପାଇଁ?
କଣ କହିଲ?
ପାଠ ପଢ଼ା କଣ ଚାଲିଚି ସ୍କୁଲ ରେ ନା କଲେଜ ରେ? ଓ ହୋ। ଆଉ କଲେଜ ଟା ଏବେ ଖୋଲା ଥିବ ନା ବନ୍ଦ ଅଛି?
ନାଇଁ ଖୋଲା ଅଛି ନା। ଆଉ କଣ କେମିତି ଗଛ ଫଛ ଲଗେଇଛୁ ସବୁ ବର୍ଷାରେ ପାଣି ଖାଉଥିବ? କଣ କେମିତି ସବୁ ଗଛ ଫଛ ଲଗେଇଚ?
ହଁ ଗଛ ଲାଗିଛି ବାଉଁଶ ଗଛ, ପିଜୁଳି ଗଛ, କାକୁଡି ଗଛ, କଇୟା ଗଛ ସବୁ। କେମିତି?
ଭଲ ଆଉ ଯୋଉ ବର୍ଷା ଟା ହେଲା ସବୁ ପାଣି ହେଇଯାଇଥିବ ଆଉ।
ହଁ ବା।
ଓହୋ ଇଆଡ଼େ ତ ଏମିତି ଢ଼ାଳୁଛି ଆଉ ଅନ୍ଧାରିଆ କରିକି ଆଉ।
ଓହୋ।
ଆଉ ଘରେ ସବୁ ଦେହ ପାଆ ଭଲ ଅଛି?
କଣଟା?
ଘରେ ସବୁ ଦେହ ପା ଭଲ ଅଛି?
ହଁ ସବୁ ଭଲ ଅଛନ୍ତି।
ଓହୋ। ଆଉ ଏପାଳି ରଜ କଣ କେମିତି କଟିଲା ଟିକେ କୁହ?
ରଜ ରେ କାଇଁ କଣ କୁଆ
କୁଆଡେ ବୁଲି ଯାଇଥିଲ କଣ କରିଥିଲ ଟିକେ କୁହ ପିଠା ପଢା କଣ କଣ ହେଇଥିଲା?
ହଁ ବୁଲିବା ପାଇଁ ଯାଇଥିଲି ଏଇ ପାଖ ଗାଁକୁ। ଆଉ ଆମର ପିଠାପଣା ହେଇଥିଲା ଆମର କାକରା, ଏଣ୍ଡୁରି ଆଉ ବରା, ପିଆଜି, ପାମ୍ପଡ଼ ଏମିତି।
ଓ ହୋ। ତାହେଲେ କରିଥିଲ ତାହେଲେ? ଓ ହୋ ରଜରେ
ପାଖ ଗାଁ କୁ ବୁଲି ଯାଇଥିଲି ଆମର ହେଉଥିଲା ମହୋତ୍ସବ।
ଓହୋ। ଆଉ କଣ କୁହ? କଣ? ଛୋଟ ବେଳେ? ଏ ଖେଳିବାକୁ ଭଲ ଲାଗେ ଆଉ କଣ। ଏ ବାଟି ଖେଳ ହୁଏ ଆଉ କଣ? ବାତି, ଲୁଡୁ। ତମ ଆଡ଼େ ଛୋଟବେଳେ କଣ ଖେଳନ୍ତି? ଆଉ